ହାଲୋ।
ହଁ କଣ କରୁଚ?
କିଛି ନାଇଁ ତମେ କଣ କରୁଛ?
ହୁଁ ମୁଁ ବସଚି।
ଆଉ ଖାଇଲେଣି?
ନାଇଁ ରୋଷେଇ ସରିନି ତମର ରୋଷେଇ କରିସାରିଲଣି?
ନାଇଁ ନାଇଁ ଆମର ବି ରୋଷେଇ ଚାଲଛି।
ଉଁହୁଁ କଣ ରୋଷେଇ କରୁଚ ଆଜି?
ଆଜି ଆମର ଚିକେନ ତାପରେ
ଆଉ
ଡାଲି ଆଉ ଡାଲି ଆଉ
ଓହୋ ଆମର ଆମର ରୁ ଟିକୁୁ ତରକାରୀ।
କଣ?
ତମେ ହିଁ ରୋଷେଇ କରୁଚ କି?
ହଁ ହଁ ଆମେମାନେ ଏମତି ବାହାରେ ରହୁଚୁ ତ ଭଡାରେ।
ଓହୋ।
ଆଉ ତମର ପରିବାର ସହିତ ରହୁଚ ନା ସେମତି ହେଲେ ତ ଆମେ ଆଉ
ନାଇଁ ଆମେ ବି ବାହାରେ ରହୁଚୁ ଯେ କିନ୍ତୁ ପରିବାର ସହ ରହୁଚୁ ଆଉ।
ଓ ସେଇଟା ଆମେ ଆମର ନିଜେ ଆଗେ ରୋଷେଇ କରିକି ଖାଉଛୁ ଆଉ।
ହଁ ହଁ ତୁମକୁ ରୋଷେଇ କରିବା ଆସେ।
ହଁ ମାନେ ଚିକେନ ତ ତୁ ରାନ୍ଧୁନୁ ଆମ ର ଆମେ ଯାହାଙ୍କ ସହିତ ମିଶିକି ରହୁଚୁ ସେମାନେ କରୁଛନ୍ତି ଆଉ ହଁ ଅଲଗା କିଛି ଆସେ ଆଉ। ମାନେ କିଛି କିଛିଟା ଭଜା ତରକାରୀ ତାପରେ ଡାଲମା ଡାଲି ଆଉ ଭା ଆଉ ତମକୁ ରୋଷେଇ ଆସେ।
ହଁ ସେମତି ଆଇଁଷରେ ତ ମତେ କିଛି ଆସିବନି କିନ୍ତୁ ଉଁ ବିନା ଆଇଁଷ ଏମତି ସାଧା, ଭାତ, ଡାଲି, ଭ ଜା
ଓହୋ।
ଏଗୁୁରା ଭଲରେ କରିଦେବି।
ହଁ ସେତିକି ତ ହେଇଯାଉଚି ଯେ ହଁ ମତେ ଏମତି ଆଇଁଷରେ ଗଲେ ମାଛ ଟିକେ ତାପରେ ଚିକେନ୍ ଆସିବ ଯେ ଏତେ ଭଲସେ ଆସିବ ବନି ଆଉ ମାନେ ମୁଁ ତାର ଜାଣିନି ପ୍ରଣାଳୀଟା କେମ ରୋଷେଇ ହୁଏ ନାଇଁ ନାଇଁ ଆମ ସାଙ୍ଗ। କରୁଛନ୍ତି।
ତାଙ୍କୁ ପୁରା ଭଲରେ ଆସେ ରୋଷେଇ ଆଇଁଷ?
କୁ ଆସେ ତାଙ୍କର ମାନେ ତାଙ୍କ ଭଲ ଲାଗେ ଟିକେ ରୋଷେଇ ପ୍ରିୟ ତ ତାଙ୍କେ ତ ସାଙ୍ଗେ କରୁଛନ୍ତି ଆଉ।
ଓ ହୋ। ତମକୁ ଚଉମିନ ଆସେ ଚଉମିନ୍ ହଁ। ତମକୁ ଆସେ କି? ମତେ ଆସେନି କି
ଆରେ ଚଉମିନ ବହୁତ୍ ସହଜ।
ହଁ ମାନେ ସେଇଟା ଏତେ ସାମଗ୍ରୀ ତ ବ୍ୟବହାର ହୁଏନି ମାନେ ଏମିତି ଏକା ହେଇଯାଏ ତାର। କେମିତି କଣ କରନ୍ତି କି?
ଫାଷ୍ଟ ଆ ସେ ଯୋଉ ଚଉମିନ୍ ଫାଷ୍ଟ୍ ଆ ପାଣିରେ ଗରମ କରିଦବ ତାପରେ ସେଟାକୁ ଟିକେ ସିଝେଇବ। ଲୁଣ ଟିକେ ପକେଇଦବ ପୁରା ସିଝେଇବ ମାନେ ଏତେ ବି ସିଝେଇବନି ଟିକେ ଟାଣେ ଥିବ ନହେଲେ ଖାଇଲା ବେଳକୁ ଇଏ ହେଇଯିବ ନା। ତ ଟିକେ ଟାଣ ଥିବ ସେତିକି ଟି ଟିକେ ଖାଲି ସିଝେଇକି କାଢି଼ଦବ ଗୋଟେ ଗୋଟେ ବେଲା ରେ ଥୋଇଦବ ତାପରେ ସେଟାକୁ ଟିକେ ସେଟା ତେଲ ପକେଇକି ଟିକେ ଭଲରେ ଗୋଳେଇଦବ କାହିଁକି ବୋଲେ ସେଟା ଲାଗି ଲାଗି ଯିବ ନା ତାପରେ। ସେଥିଲାଗି ଟିକେ ତେଲ ଦେଇକି ଏମିତି ରଖିଦବ ତ ଲାଗିବନି। ତାପରେ ଯୋଉ ପରିବା ଯଦି ତମେ ମାନେ ଚିକେନ୍ ପକେଇବାକୁ ଚାହୁଁଥିବ କହିଲେ ଚିକେନ୍ ପକୋଡା କରିକି ବି ପକେଇ ପାରିବ ନହେଲେ ପରିବା ଦେଇକି ଯୋଉମାନେ ସାଧା ଖାଆନ୍ତି ସେମାନେ ପରିବା ଦେଇକି ବି ରୋଷେଇ କରନ୍ତି। ତାପରେ ଯଦି କାଢି଼କି ରଖିଦେଇଥିବ ତାପରେ ଆଉ ଗୋଟେ କଡ଼େଇ ବସିବ। କଡେଇ ବସେଇ ସାରିଲା ପରେ ତେଲ ଟିକେ ଦବ ତାପରେ ଯେ ଯେତିକି ତମେ ପରିବା ଯାହା ବି ପକେଇବାକୁ ଚାହୁଁଥିବ। ସବୁ ଯାଏ ଟିକେ ଛୋଟ ଛୋଟ କି କା ଛୋଟ ଛୋଟ ହେଇ କାଟିଲେ କଣ କି ସିଝିବ ଏତେ ବି ସେଇଠେ ତାପରେ
ମାନେ ସେଇଟା କେତେବେଳେ ଚାଉମିନ୍ କୁ ସିଝେଇଲା ବେଳେ ସିଝା ହୁଏ ନା। ଏମିତି ପୁଅରେ।
ହ୍ୟାଲୋ।
କଣ କହିଲ?
ପନିପରିବା ମାନେ ଯାହାବି ପକା ହବ ସେଇଟା ସେ ଚଉମିନ ସିଝେଇଲା ବେଳେଆ ପକା ହୁଏ କି?
ନାଇଁ ନାଇଁ ସେ ଚମିନ୍ କୁ ମାନେ ଛାଣିକି ଆଉ ଗୋଟେ ଜାଗାରେ କାଢି଼କି ରଖିଦବା ଗୋଟେ ବେଲାରେ ତାପରେ ସେଠାରୁ ପାଣି ଯାଇ ସବୁ ପକେଇଦବା। ତାପରେ ଆଉ ଥରେ ଟିକେ ତେଲ ଦେଇକି ଯେମିତି ଆମେ ଭଜା କରୁ ଏଠେ ତ ଆଉ ଫୁଟୁଣ ପକେଇଲେ ତ ଭଲ ଲାଗିବନି କି ସେ ପଞ୍ଚ ଫୁଟଣ ପକେଇଲେ ବି ଭଲ ଲାଗିବନି କଡେଇ ବସେଇିକ ତାପରେ ତେଲ ଟିକେ ଦେଇଦବା ତାପରେ ଯେତେ ବି ଆମେ ଇଏ ଯୋଉ ପରିବା ଯାଏଁ ରଖିଛୁ ସବୁ ଯାଏଁ ଭଲ କି ସେଟା ଭାଜି ଦେବା ଏତେ ବି ପୁରା ଟିକେ ଟିକେ ଟିକେ ଟିକେ ଏମିତି ସିଝିବ ତାପରେ ସେତିକି ପୁରା ଭାଜିଦବା ଲୁଣ ହଳ ଲୁଣ ହଳଦୀ ତମେ ପକେଇଲେ ବି କେବ ନହେଲେ ବି ନାଇଁ ହଁ ଟିକେ। କାନ ଗୁଡାକରେ ପକାନ୍ତିନି ଚମିନ ରେ ନା।
ହଁ ହଁ ସେଇଠି ତ ସେଇଟା ଗୋଟେ ସ୍ଵାସ୍ଥ୍ୟକର ଖାଦ୍ୟ ନାହିଁ ଆଉ।
ହଁ ତାପରେ ସେଠି ଟିକେ ଭାଜି ହେଇ ସାରିଲା ପରେ ଯାହାବି ତମର ମସଲା ଫସ ଲାରେ ବାରଥିବ ସେଇଟା ଟିକେ ଦେଇଦବ ତାପରେ ଚଅମିିନ ଆଣିକି ସେଇଠି ପକେଇଦବ। ତାପରେ ସେଟାକୁ ଭଲ କି ଘାଣ୍ଟି ଦବ ପୁଣି ତା ଉପରେ ଆହୁରି ଆ ଚଉମିନ ମସଲା ମିଳେ। ସେ ମସଲା ଟା ମସଲା ପକେଇଦବ ତାପରେ ଆଉ ଯାହାବି ତମ ପାଖରେ ମସଲା ଥିବ ସେ ମସଲା ଯାଇ ସବୁ ପକେଇଦବ ଆଉ ଗୋଟେ ଭିନେଗାର ଟା
ଭିନେଗାର ତମେ ପ ଭିନେଗାର ତମେ ପକେଇ ବି ପାରବ ନ ପକେଇ ବି ପାରବ। ତାପରେ ଆଉ ଟିକେ ମାନେ ଚଉମିନରେ ଲୁଣ ଟିକେ ଲାଗି ନଥିବ ନା ଆଉ ଟିକେ ଜଷ୍ଟ ଲୁଣ ଦେଇଦବ। ଆହୁରି ସେ ସସ୍ ଫସ୍ ତମେ ଯଦି କିଛି ପ ଇଆର ଥିବ ଯୋଉ ରାଗବାଲା ଟା ଆହୁରି ସେ ଯୋଉ ଟମାଟୋ ସସ୍ ସେଟା ପକେଇକି ଭଲରେ
ଘାଣ୍ଟି ଦବ। ହୁଁ ଆଉ ଟିକେ ସମ ଟ କେମତି ଭଲରେ କରିକି କିଛି ହେଲା କରୁଛନ୍ତି ହେଲେ ଘରେ ନାହିଁ କି।
କଣ? ହଁ ମୁଁ ଘରେ ବନ ବନଉଥିଲେ ତ ବନଉଥିଲେ ମାନେ କଣ ଏମିତି ଘରେ ଖାଇବା ପାଇଁ ଏକା କରନ୍ତି। କେତେବେଳେ କେତେବେଳେ ତ ମୁଁ ଦେଖି ଦେଖି ଶିଖି ଯାଇଛି।
ହଁ ହୁଁ। ନାଇଁ ଆମଠୁ ବି କରାହୁଯେ ମୁଁ
ତମେ ବି କେବେ ଗୋଟେ ଦିନ କର ବଳ ଲାଗିବ ଆଉ ଦୋ କାନ୍ ଚାଉମିନ୍ ତ ଛାଡ଼।
ହଁ।
ଏଇଟା ତମେ କମ ପଇସାରେ ଆଣିକି ତମେ କେତେ ଭଲରେ ତାପରେ ଅଧିକା ବି ଖାଇପାରିବ କାନ ରହିଛି ଗୋଟେ ଇଏ ଏକା ଗୋଟେ ଥାଳି ଏକ ପ ପଚାଶ ଟଙ୍କା ନା କଣ ଏମିତି ଆଉ ତମେ ଯଦି ଚାହିଁବ ବୋଲେ ସେ ଉପରେ ଛତୁ ପକଡା କରିକି ବି ମାନେ ମାନେ ଦୋକାନ ଗୁଡାକରେ ଯେମତି ସାଧାରେ ଛତୁ ପକୋଡା ଦେଇ ଦିଅନ୍ତି। ଦ ନହେଲେ ସେ ଯେଉଁ ସୋୟାବିନ୍ ବୋଡ଼ି ସେଇଟା ଆଉ କଣ? ଏମିତି ଇଏ କରିକି ଦେଇ ଦିଅନ୍ତି। ନହେଲେ ଚିକେନ୍ ଟା ଯୋଉ ଚିକେନ୍ ପ କଡ଼ା କରିକି ଦେଇ ଦିଅନ୍ତି। ସେଇଟା ବି ତମ ଘରେ କରିକି
ଓହୋ। ଯୋଉମାନେ ଆମିଷ ଖାଉନଥିବେ ସେମାନେ ଏମିତି
ହଁ ଉଁ
ନାଇଁ ମତେ ତ ଚମିନ୍ ଆସେନି। ମତେ କଣ ରୁଟି ପାସ୍ତା ଏମିତି କଣ ବନେଇ ଆସେ ଆଉ।
ହଁ। କିନ୍ତୁ ଏ ଯୋଉ ଦୋକାନ ଗୁଡ଼ାକରେ ନାଇକି ଚମିନ୍ ରେଟ୍ ବେଶୀ। କରୁଛନ୍ତି ଆଉ। ମାନେ ଗୋଟେ ପ୍ୟାକେଟ ତ
ଦାମ୍ ବଢି଼ ଯାଉଛି।
ହଁ ଗୋଟେ ପାକେଟ ତ ଇଆଡ଼େ ମାନେ କୋଡି଼ଏ ଟଙ୍କାରେ ମିଳିଯିବ। ସେ ମାନେ ମାନେ କଣ କଣ ହେଇକି ମାନେ ପଚାଶ
ହଁ ପରା। ହଁ ତା ସେମାନେ ବି ନଉଛନ୍ତି ନା ତାଙ୍କେ କେତେ କଣ କରୁଛନ୍ତି ଆଉ ଆଜିକାଲି ହଁ।
ଆମେ ମାନେ ଗୋଟେ ସେ ପାକେଟ ଆଣିକି ଆମେ ଗୋଟେ ଚାରି ପାଞ୍ଚଶ ଜଣ ଆରାମ ରେ ଖାଇପାରିବା। ସେଇଟା ହଁ। ସେଇଟା ଗୋଟେ ଆଣିଲେ ହେବ ଏଇଟା ତ ଗୋଟେ କିଣିଲେ ଜଣେ ହିଁ ଖାଇବ।
ସେଇ ପରା ଖାଲିରେ ତାର ଦାମ୍ ଟା ଆ ବଢି଼ ଯାଇଛି ବେଶୀ।
ହଁ।
ଆଉ କେବେ ରୁଟି
ତାପରେ ସବୁ କହିବାକୁ ଗଲେ ବନେଇ ଆସିଲେ ସବୁ ସହଜ। ତାପରେ ଯାହା ଦୋକାନରେ ବି ଆମେ କିଣିକି ଖାଉଛୁ ଏ ଯୋଉ ବରା ଆଳୁ ଚପ୍। ଏଗୁଡ଼ା ଘରେ ବି ଆରାମ୍ ରେ ବନେଇ ହବ।
ହଁ।
ଖାଲି ହଳସୁଆ ଆଉଛୁ ଯାହା କିଣିକି ତ ଖାଇଦବା ବୋଲି ଭାବିକି କରୁନୁ ସିନା।
ହୁଁ। ରୁଟି ପାସ୍ତା କେବେ ସେଇଟା ବି କରିବେ ନହେଲେ ମୁଁ ଯଦି କେବେ ଗୋଟେ ମୁଁ ଦେଖିବି କହିଦେବି ଆଉ। ଚେଷ୍ଟା କରିବେ ନହେଲେ ପରିବାରରେ ପଚାରିବେ ମାଆ ଆଙ୍କେ କିଏ ଜାଣିଥିବେ ବ କରିକି ଖାଇବେ। ସେଇଟା ମଧ୍ୟ ଭଲ ମାନେ ଘର ଖାଦ୍ୟ ତ ଦେହ ପାଇଁ ଭଲ। ହଁ।
ସତରେ ମାନେ ଘରେ ଆମେ ବନେଇଲେ ଗୋଟେ ଅଲଗା ଆକା।
ହଁ ମାନେ ତାର ସ୍ଵାଦ ବି ଠିକ୍ ଲାଗେ। ତାର ସବୁ
ଯେତେ ଯାହା ହେଲେ ବି ନିଜେ ମାନେ ସେମାନେ କଣ ପକ କଉଛନ୍ତି କଣ ନାହିଁ? ତାପରେ କେମିତି ସଫାସଫିରେ ନା କେମତି କରୁଛନ୍ତି ଆମେ ଆଉ ଜାଣୁଛେ କି ସେମାନେ କେମିତି କଣ କରୁଛନ୍ତି?
ହୁଁ ପଇସା ପାଇଁ ସେମାନେ ବହୁତ ପରିମାଣରେ ବନେଇଦେବେ ହେଲେ ସ୍ଵାସ୍ଥ୍ୟକର ଖାଦ୍ୟ ନ ଥାଉ ସେଇଟା ଆଉ।
ହଁ ସତ କଥା କହିଲ। ତାପରେ ଜାଣିଛ ଦୋକାନରେ ତ ମାନେ କାଲିର ମାନେ ଆମେ ଆଉ ଯାଇକି ଦେଖୁଛୁ ତାଙ୍କ ଘରେ କି ସେମାନେ ଆଜି କରୁଛନ୍ତି ନା କାଲି କରୁଛନ୍ତି ସେମାନେ କାଲିରୁ ବି ଆଣିକି ବି ମାନେ ଗରମ କରିକି ଦେଇ ଦଉଥିବେ ଆମେ ଜାଣି ବି ପାରୁନଥିବୁ ସେମିତି ବି ଆଉ ସେ ବରା ଆଳୁ ଚପ ଏଗୁଡା ବି ଆଉ ଥରେ ଛାଣିକି ଦେଇ ଦଉଥିବେ ଆମେ ଜାଣି ପାରୁନଥିବୁ?
ହୁଁ ପରେ ହଉ ଭଲ ଲାଗିଲା ରେସିପି ଟା ମୁଁ ବି ଚେଷ୍ଟା କରିବି ନହେଲେ ବନେଇବା ପାଇଁ ଆଉ
ହଉ ହଉ ତମେ କରଦିନେ ଖାଅ ତାପରେ କହିବ କେମିତି ଲାଗିଲା?
ହଁ। ହଉ ହେଲେ ମୁଁ ରଖୁଛି ମୋର କାମ ଅଛି ହଁ ଟା ଟା।
ହୁଁ।